ହ୍ୟାଲୋ ହଁ ସୁଣା ଯାଉଛି ଟି।
ହଁ ହଁ ଶୁଣା ଯାଉଛିଟି ମୋ ଭଏସ ତମର ସେପଟେ ବର୍ଷା ହଉଛି।
ତୁ କଣ ରୁଟି କରୁଛୁ?
ରୁଟି କରୁଛି ବା ସେକୁଚି।
ଓହୋ।
ରୁଟି କରିଛି ଦେଇ ଦିଦି ଖାଇଲା ମୁଁ ବି ଖାଇସାରିଲିନି ଖାଲି ରୁଟି କରଛି ଘର ପାଇଁ ଆଉ।
କଣ ଖାଇଲୁ କଣ ଅବିକା?
ସାରିଲିଣି ମୁଁ
କଣ ଖାଇଲୁ?
ରୁଟି ବୁଟ ଡାଲି ତୁ ଖାଇଲୁଣି?
ନା ବା ମୁଁ ଖାଇନି ଏଇ ଗୋଟେ କଲ ଟା ରଖିକି ଖାଇବି ଆଉ।
ହୁଁ ହୁଁ ଭୋକ ମତେ ତ ମୁଁ ଖାଇଛି ପରେ ମୋର ଝଡିଗଲା ପୁଣି ରୁଟି କରିବା ଭିତରେ ଭୋକ ଲାଗିଲାଣିି।
ଦେଖି କେତେବେଳେ ଆଇଲୁ?
ଆସିଗଲିଣି କେତେବେଳୁ ତୁ ଯେତେବେଳେ କହିଲି ନା ତତେ ସେତେବେଳେ ହିଁ ଆସିଗଲି ମ୍ୟାଚ ଦେଖି। ତାପରେ ସେ ଦିଦିର କି ଇନଫେକ୍ସନ ହେଇଯାଇଛି ତାର ଦିଟା ଆଖୀପୁରା ଫୁଲି ଯାଇଛି ଉପର ପୁରା ମାଂସ ଫୁଲି ଯାଇଛି ହେଲା। ଫୁଲି ଯାଇଛି ଯାଇଥିଲୁ ଆଇ ହସ୍ପିଟାଲ ମୁଁ ଗଲି ଆମ ଘର ପାଖରେ ସେ ଯୋଉ ଆଗକୁ ନାଇଁ ଯଉ ସେଠି ସେଠି ବନ୍ଦ ଥିଲା ତା ତାପରେ ଆଇ ହସ୍ପିଟାଲ ଯୋଉ ୟୁକୋ ବ୍ୟାଙ୍କ ଗଲାବେଳେ ସେଠି ଗଲି ଦେଖିବା ପାଇଁ ସେଠି ବି ବନ୍ଦ ଥିଲା ତାପରେ ମାନେ ଯାଇ ମୁଁ ଆଗ ଦେଖିକି ଆସେ ବର୍ଷା ହଉଛି ନା ପୁଣି ସେ ଯିବ ଓଦା ହେଇକି ଵେକାର ଆଖି ଆଉ ଇଏ ହବ। ଦେଖିଲାବେଳକୁ ଦିଟା ଯାକ ବନ୍ଦ ଥିଲା ଆସିଲାବେଳେ ହଁ ସେତେବେଳେ ମ୍ୟାଚ ଆସିଲାଣି ମାଁ କହିଲା ତ। ମୁଁ ଏକାଥରେ ଆସିଲାବେଳେ ଦେଖିଆସିଲି ଦେଖିଲାବେଳକୁ ବନ୍ଦ ଥିଲା ତାପରେ ବନ୍ଦ ଥିଲା ତାପରେ ଚୌଧୁରୀ ବଜାର ଗଲି ତାର ଆଖି ଦେଖେଇଲୁ ତାପରେ ଚଷମା ଗୋଟେ କିଣିଲା ତାପରେ ଆସିଥିଲୁ ସେଥିପାଇଁ ଲେଟ ହେଲା ଇନଫେକସନ ସେ ପୁରା ଫୁଲିକି ଲାଲି ମାନେ ମାଂସ ପୁରା ଫୁଲି ଯାଇଛି ବହୁତ୍। ଡକ୍ଟର କଣ କହିଲେ ଜାଣିଛ ସେ ନଇଁକି ପଢି ପଢି ହେଇଛି। ମାନେ ଆଖି ହଁ ନଈକି ପଢିଲାବେଳକୁ ଯୋଉ ପ୍ରେସର ପଡିଛି ନାଁ ହେଇଯାଇଛି। ସେଇଥିପାଇଁ ଇଁ ଫୁଲି ଯାଇଛି ତା ଆଖିରୁ ଦେଖିପାରିବ ମୁଁ ଚାଇନିଜ ଚାଷୀ ମୁହଁ ଆଖି ପୁରା ଫୁଲି ଯାଇଛି ତାର। ମାନେ ପୁରା ରେଡ ହେଇକି ଫୁଲିଛି ଉପର ହୁଁ ଆରେ ମୁଁ ତ ନଈଁକି ପଢି ମୋ ବେକ ପ୍ରୋବ୍ଲେମ ହେଇଛି ମାନେ ମୋର ଯୋଉ ବେକସନ୍ଧା ଦେଖିବୁ ଯୋଉ ତଳ ସେଟା ଫୁଲିଛି ସେଟା ନୁହେଁ ବା ପରଚର୍ ପାଇଁ ମାନେ କଣ କଥା ଆଉ ଆମେ ଯୋଉ ନଇଁକି ପଢ଼ୁଛୁ ଆମର ବଡ଼ି ଷ୍ଟ୍ରକ୍ଚର ପୁରା ବଙ୍କା ସେଇଠି ପ୍ରେସର ପଡ଼ିକି ସେଥିପାଇଁ ସେଇଟା ଫୁଲିଯାଉଛି। ଫୁଲିଯାଇଛି। ସେଟା ଯଉ ବାକି ଏକ୍ସରସାଇଜ କଲେ ଠିକ ହବ, ଆଉ ମୋ ଦିଦିର ସେଥିରେ ହଁ ପା ସେ ମତେ ତେ ଆଇିବୁନ କିନ୍ତୁ କରିବା କଥା ଆଉ। ଯେ ତାର କୋଉଠି ହେଇଛି ଜାଣିଛୁ, ଆଇଲେସ ସାମ ଆଖି ପତା ଜଣିଛୁ?
ହଁ ହଁ
ସେଇଠୁ ତାର ପୁରା ଇନଫେକ୍ସନ ହେଇକ ଫୁଲିଛି ପୁରା ରେଡ୍ ହେଇକି। ମାନେ ଉପର ଆଖିଟା ଫୁଲି ଯାଇଛି ପୁରା, ତୁ ଦେଖିବୁ କିନ୍ତୁ ଦେଖୁ ଦେଖାଯାଉଛି ଗୋଟେ ସେଇଟା କାଲି ପୁଣି ଏକ୍ଜାମ କଲେଜ ଯିବ କେମିତି ସେଇଟା ତାର ଟେନସନ୍। ହଉଛି ବି ଅଖାଡୁଆ ଟାଇମରେ ତାର ଇଣ୍ଟରନାଲ ତ ନର୍ସିଂ ର ସେଗୁଡା ମିସ୍ କଲେ ପରେ ଅସୁବିଧା, ହୁଁ। ତାଙ୍କର ପୁଣି ଯିଏ ମେଣ୍ଟର ଅଛି ଯଉ ମେମ୍ ତା ମୋ ଦିଦିର ତ ଅଧିକାଂଶ ଦେହ ଖରାପ ହୁଏ ହେଲା। ତାର ଚେକଅପ୍ ଚାଲେ ଅଧିକ ସେପଟରେ ମାସ ମାସେ ଏମିତି ତିନି ମାସ ଦୁଇ ମାସରେ ତାର ରେଗୁଲାର ମେଡ଼ିସିନ୍ ଯାଏ ହେଲା।
ଆଚ୍ଛା ଆଚ୍ଛା
ତ ସେ କଣ ହେଇଛି ଚେକଅପ ମାନେ ତାଙ୍କ ମ୍ୟାାମ ଯିଏ ମେଣ୍ଟର ଅଛନ୍ତି ସେ କହିବେ କି ବିଶ୍ୱାସ କରିବନି, ତାକୁ ଯଦି କହିବ ଦେହ ଖରାପ ହେଇଛି ସେ ଜମା ବିଶ୍ଵାସ କରନ୍ତିନି ପ୍ରେ ଫଟୋ ମାଗନ୍ତି ମାମା ମାମାଙ୍କ ସହିତ କଥା ହୁଅନ୍ତି ଇମେଲ ଜିମେଲ ମାନେ ଜିମେଲ ଇମେଲ୍ କରିବୁ ଯଦି ସେ ଶୁଣିବେ ନହେଲେ ଶୁଣନ୍ତିନି ପୁଣି କାଲି ଏକ୍ସାମ ଅଛି ପୁଣି ଯିବୁନି ବୋଲି କହିଲେ ସେ ଯେ କଣ ବିଶ୍ଵାସ କରିବେ କି ନାହିଁ। ସେଇଟା।
ହଁ, ଠିକ୍ କଥା।
ତାପରେ ପୁଣି ଧୂଳି ନା ଡେଲି ଯୋଉ ବ୍ରିଜ ଯାଏ ମୁ ତାକୁ ଛାଡିବାକୁ ଆକୁଳିଆ ସେପଟେ। ମାଇଙ୍କୁ କହ। ଉଁ ଚଗୁଲୁ ଖୁଥିଲି ତ ତା ପାଇଁ ରୁଟି ଅଣ୍ଡା ବନେଇବାକୁ ଚିଲୋଉ ଦେଖୁନ କେମିତି? ଆରେ ସାଧା ଅଛି ଖା ଆ ଶନାର ଶନିବାର ସାଧା ଖା। ଘରେ ଯାହା ରା ହେଇଛି ଚହ ଲଉଛୁ ମୋ ପାଖରେ ମାଣ୍ଟ ସି ସେଠି ଅମା ବାପା ଦେଖୁନୁ କେମତି ହଉ ସେ ସାଧା ବୁଟଡାଲି ତ ଦିନରେ ଖାଇ ଦେଇଥିଲା ଆଉ ସେ ରାତିରେ ଖାଇବନି।
ଇ ଲୋ ନା ମାନେ ଯୋଉଟା ଦିନରେ ଖାଉଛି ସେଇଟା ରାତିରେ କୁ ଆଉ ଖାଇପାରୁନି?
ନାଇଁ ବୋରିଂ ହେଇଯାଉଛି ଯେ ତା ମନପସନ୍ଦ ଥିଲା ସେ ଖାଇଥାନ୍ତା। ଚିକେନ ହବ ନା ଚିକେନ
ହଁ ହଁ।
ଚାରିଥର ଖାଇବ ଚିକେନ ହବ ଯଦି ମାନେ ଦିନରେ ଖାଇବ ଟିକେ ସମୟ ପରେ ଆରେ ତୁମ ଭା ତୁ ଭାତ ଭାତ ଖାଉଥିବ କଣ ସେ ଚିକେନ ଖାଉଥିବ ସେ ଭାତ ସହିତ ଚାରିଥର ଖାଇବା ମାନେ ଏବେ ଖାଇଲା ଦି ଘଣ୍ଟା ଘଣ୍ଟେ ଯାଇ ପୁଣି ତାକୁ ଭୋଗ ଲାଗିବ ପୁଣି ଟିଉସନ ଯିବା ପୂର୍ବରୁ ଭୋକ ଲାଗିବ ପୁଣି ଟିଉସନ ରୁ ଆସିଲେ ଖାଇବ ପୁଣି ଖାଇବ ଏମିତି ତାର ଖାଉଛି କିନ୍ତୁ ଯାଉଛି କୁଆଡେ ଣି ହାଡୁଆ କୁ ହାଡୁଆ।
ଠିକ କଥା।
ଆମେ ଯେ ଟିକେ କିଛି ଖାଇଲେ ଆମେ ମୋଟା ହେଇଯାଉଛେ ପାଣି ପବନରେ ବି ମୋଟା ହେଇଯାଉଛେ
ତୁ ତ ଚଳିବ ମୁଁ ତ ଅଧିକା
ଆରେ ଆମେ ଯେମତି ଖାଇବା ଖାଉଛେ ନା ସେଇ ଖାଇବାର ହିଁ ଆମର ହେଉଛି। ମାନେ ବେଶୀ ନ ଖାଇଲେ ବି ମାନେ ହେଲେ ଆମେ ୟାଡୁ ସିଆଡୁ ଖାଇ ଦଉଛେ ନା ଜଙ୍କ ଫୁଡ ସେଥିପାଇଁ
ଆଉ ଏମିତି ରେ ବି ମାନେ କଲେଜ ଥିଲା ଚଳି ଯାଉଥିଲା ଏବେ ଆଉ କଲେଜ ଟାଇମ ଘରେ ବସି ବସିକି ଆହୁରି
ଆହୁରି ଆଉ କି ଆମେ କିଛି ମାନେ ଏକ୍ସସାଇଜ ସଚ କରିବା କଥା କିଛି କାମ କରୁନି ନା ହଁ ଆଉ ରୁବି କୁ କଲ କରି ତାର କଣ ଇସୁ କଣ?
ହଁ ତାର ତ ସବୁବେଳେ ନେଟୱର୍କ ଈଶୁ।
ତାକୁ କହିଲି ଏରୋପ୍ଲେନ ମୋଡ ଅନ୍ କରି କରେ କିଛି ନାଇଁ କଣ କରୁଛି ତାଙ୍କର ସେଠି ତାଙ୍କର ବି ସେପଟେ ବର୍ଷା ହଉଛି
ଆରେ ଆଜି ବର୍ଷା ବିଲକୁଲ ଛାଡୁନି
ଛାଡୁନି ହଁ ପରା ସକାଳୁ ଉଛି ଦିନ ଯାକ ମୁଁ ପା ଦିଦ ନେଇକି ଯାଇଥିଲି ପୁରା ଓଦା ମୁଁ ଚୁଟି ଓଦା ମୁଁ ଚୁଟି ଖୋଲା କରିକି ବସିଛି। ବହୁତ କ ମାନେ ଛତା ନେଇକି ଯାଏକି କିଛି ଲାଭ ନାହିଁ ମୁଁ ରେନକୋଟ ନ ଥିଲ ଚଗୁକୁ୍ ଟିୟୁସନ ରୁ ଆଣିବାକୁ ଯାଇ ଥିଲା ସାତଟରେ ମୁଁ ସେମିତି ପଳେଇଥିଲି ହେଲା ସେତବେଳେ ବର୍ଷା ଟିକେ କମ ନଥିଲା କହିକି ଦେଖିଲା ବେଳକୁ ଆଣିଲା ବେଳେ ଯୋଉ ପକେଇଲା ଆଉ ମୁଁ ରେନକୋଟ ତାକୁ ପିନ୍ଧେଇ ଦେଲି ମୁଁ ଆସିଲା ବେଳକୁ ପୁରା ଓଦା।
ଓହୋ! ତା ଭାଇ ସେମିତି କଣ କରୁଛି ନା ହମା ହ ମା ହଉଚି କୁହଛି ମୁଁ ବାଛୁରୀ ହେବି।
ହାଲୋ ହାଲୋ!
ହମା ହମା ହଉଛି କହୁଛି ମୁଁ ଯିମ୍ ଯିବି।
ସିଏ ତ ଏତେ ମୋଟା ନାହିଁ ସେ ପୁଣି କାଇଁ ଜିମ ଯିବ?
ମା ଛୁଆ ତ ନା ମୁଁଣ୍ଡକୁ ଯାହା ଆଉଚି ସେଇଆ କହୁଛି ଆଉ।
ଓହୋ! ସେ ତ ଏତେ ମୋଟା ନାହିଁ ଆଗେ ଥିଲା ଏବେ ମତେ ଲାଗୁଚି ପୁଣି ପତଳା ହେଇଯାଇଚି ତା ଭାଇ।
କିଏ?
ଓ଼ମ କଥା କହୁଛି।
ଓମ୍ ନୁହଁ।
ତୁ ଛୁଆ ଟା କଥା କହୁ
ହଁ ମୁଁ ରୁବି ଭାଇ କଥା କହୁଛି।
ଓହୋ ହୋ!
ଇଏ କହୁଛି ଯେ
ସେ ପ୍ରଭୁ ଏମତି ମ୍ୟାନରସ ଲେସ ଭଳି ହଅନି, କଥା ହଉଛି କଲରେ ଏମିତି ହଅନ୍ତି। କିଏ ଶୋଉଚି।
କଣ କହୁଛି?
କହୁଚି ମତେ କାଲି ଟିକେ ପାର୍କନେଇଯିବ କହୁଛି ମୁଁ ଶୋଉଛି ତାର ହାଇ ଆସିଲାତ ସେ ଆସି ମୋ କାନ ପାଖେ ଚିଲଉଛି। ଆବ ତାକୁ ଆର ରବାର ନେଇନି ତ ଏଇ ମା ବର୍ଷା ପକଉଛି ଜୋରରେ ମୁଁ ଝରକା ଖୋଲି ନଥିଲି ଏବେ ଦେଖ ଜୋରେ ପକଉଛି ପୁରା ଝିପ
ତୁ କଣ ଜାଣିନଥିଲୁ?
ନା ପରା ମୁଁ ଆସିଲି ଯେତେବେଳେ ଜୋରରେ ବର୍ଷା ପକଉଥିଲା ତାପରେ ମୁଁ ଭାବ
ଆରେ ଜାଣିଛୁ ଆମର ବି ଆଜି ବୁଟଆଳୁ ତରକାରୀ ହେଇଛି।
ଆରେ ଆରେ ସେମ ସେମ ଆଉ। ମତେ ଯେ ହରଡ଼ ଡାଲିଠାରୁ ବୁଟଡାଲି ଅଧିକ ଭଲ ଲାଗେ ଭାତ ସହିତ।
ଓ ଭାତ
ହଁ ରୁଟି ସହିତ ବି ମୁଁ ବୁଟ ଡାଲି ଖାଏ। ହରଡ଼ ଡାଲି ତ ନୁହୁଁ ନାଇଁ ରୁଟି। ମାନେ ଦିନରେ ରନ୍ଧା ହେଇଥିଲା ନା ସେଇଥିପାଇଁ କହୁଛି କି ଭାତ ସହିତ ମତେ ବୁଟଡାଲି ପଶନ୍ଦକି ଆଉ ପରଟା ସହିତ।
ହଁ ହଁ ପରଟା ସ ତାଙ୍ଗର ଠିକ କଥା ହଁ।
ଆଜି ହରଡ଼ ଡାଲି ସହିତ ମତେ ରୁଟି ଯିବନି।
ଏହେ ନା ନା ସେଇଟା ତ ମାନେ ନର୍ମାଲି ଏମତି ଭାତ ସାଙ୍ଗରେ ହେଲେ ଚଳିଯିବ।
ହଁ ଜର ହେଲା ଭଳି ମତେ ଲାଗିବ ଯଦି ରୁଟି ସହିତ ଡାଲି। ା ସେମିତି ଫେରିବନି? ଲାଗିବ ଜର ହେଇଛି ମାନେ ଯଦି ରୋଗ ମାନେ ସେମିତି ଲାଗେ ମୁଁ ପାଉରୁଟି ବି ଅଲଗା ବେଳେ ଦେଖିବୁ ଖାଇଦେବି ପାଉରୁଟି ସେକିକି ବ୍ରେଡ ଜାମ ସହିତ ହଁ ମୋ ମା ମତେ ବି ବ୍ରେଡ ରେ ପସନ୍ଦ ମତେବି ବେଳେବେଳେ ମିଠା ଇଛା ନୁଁହ ଜେ ଇଚ୍ଛା ହୁଏନି। ଆଜି ମୁଁ କଣ କରେ ଗରମ କରି ସେକିଦିଏ ତାୱାରେ ଟୋଷ୍ଟ କରି ଖାଇବାକୁ ଭଲ ଲାଗେ ହେଲା। ମାନେ ଅଲଗାଏଳେ ଠିକ ଖାଇଦେବି ବ୍ରେଡ ଯଦି ଭୋକ ଲାଗେ ହଁ କିଛି ମାନେ ଏମତି ବ୍ରେଡ଼ ସେକିଦେବି ଦେଖିବୁ ଦେହଖରାପ ହେଲାବେଳେ ଜଉ ବ୍ରେଡ଼ ଖାଇବୁ ସେଥିରେ ଯୋଉ କଷ୍ଟ ଗୋଟେ ଦିଟା ଦିନକୁ ବି ବହୁତ କଷ୍ଟ ହ ହଁ ବ୍ରାଉନ ବ୍ରେଡ ହି ଭଲ ଲାଗେ। ହଁ, ତାକୁ ସେକିକି ଖାଇବୁ ନା ଗରମ କରିକି ବ୍ରାଉନ୍ ବ୍ରେଡ ବି ଭଲ ଲାଗେ। ମାନେ, ଧଳା ମାନେ ନର୍ମାଲ ବ୍ରେଡ୍ ଟି ବ୍ରାଉନ୍ ବ୍ରେଡ ଟା ଭଲ ଲାଗେ। କି ଖାଇବୁ ମାନେ, ହାଲକା ଗରମ କର ଲାଗିବ ଭଲ ଲାଗେ।
ଓହୋ, ତା ଦେହରେ କିନ୍ତୁ ଜମ୍ ଲଗେଇ ହବନି ନା?
ଆରେ, ଲଗେଇ ଖାଇପାରିବୁ, ଯାମ୍ ବି। ମୋ ମାକୁ ତ ବ୍ରାଉନ୍ ବ୍ରେ ବ୍ରେଡ ମୋ ମାଆ କୁ ତ ବ୍ରାଉନ୍ ବ୍ରେଡ୍ ଜାମ୍ ହିଁ ପସନ୍ଦ, ଆଉ ଯେ ଅଣ୍ଡା ରୁଟି ବାସ୍। ପାଉଁରୁଟିରେ ଅଣ୍ଡା ଖାଇବକୁ ଅଲଗା ପ୍ରକାର ଟେଷ୍ଟ। ଭଲ ଲାଗେନି? ହଁ, ଭଲ ଲାଗେ। ଚାଏ କରିବା ଭଲ ଲାଗେ।
ମାନେ, ବ୍ରେଡ କିନ୍ତୁ ଅଣ୍ଡାର ଟେଷ୍ଟ ଏତେ ବି ଆସେନି, ନର୍ମାଲ ଆସେ, ମାନେ ବ୍ରେଡ ଟେଷ୍ଟ ଅଛି ନା, ଅଣ୍ଡାରରେ ବି ଟେଷ୍ଟ, ଟେଷ୍ଟ ଏତେ ଜଣା ପଡ଼େନି। ମାନେ, ପର୍ଟିକୁଲାର ଗୋଟେ ଟେଷ୍ଟ ଜଣା ପଡୁନି।
ମାନେ, କଣ କାଟିକି ଖାଉ ପଡିବ? ମାନେ, କଣ ଅଣ୍ଡାଟା କାଟିକି ତା ଦେହରେ ରଖୁ?
ନା ନା, ଯେମିତି ଆମେ ରୋଲ କରୁ ଅଣ୍ଡା ରୁଟି, ସେମିତି। ହାଲକା ରୁଟିଟା ଗରମ କରିଦେବୁ ବ୍ରେଡ଼୍ ଟା, ତାପରେ ଅଣ୍ଡା କଣ କରିବୁ? ଅଣ୍ଡା ଯଉ ଫେଣ୍ଟିକି ଥିବ, ଲୁଣ ପକେଇକି ତାକୁ ତେଲ ଦେଇକି ତାୱରେ ପକେଇ, ତା ଉପରେ ରୁଟି ପକେଇ ଦଉଛନ୍ତି, ଯେମତି ଅଣ୍ଡା ରୁଟି। ସେମିତି ପାଉଁରୁଟି ଆଉ ଅଣ୍ଡା ଅଣ୍ଡା କା- ଟି କେମିତି ଖାଇବୁ, ଭାବୁଛୁ।
ହଁ, ଏବେ ପାଉଁ ରୁଟି ରୁ ବର୍ଗର ହେଇଯିବା, ଠିକ୍।
ନା ନା, ତାକୁ ଅଣ୍ଡା ରୁଟି ଯେମିତି ସେକନ୍ତିନି, ସେମିତି ଅଣ୍ଡା ରୁଟି କରି ଖାଇଦବୁ। ତା ଧିଅରେ ର ଟିକେ ଟମାଟୋ ପକେଇ ପକେଇଦବୁ, ପିଆଜ ଟିକେ ଥୋଇଦବୁ, ବଢିଆ ଲାଗିବ।
ମତେ ଏବେ ବି ଇଚ୍ଛା ହେଲାଣି।
ଖାଇବା ସାରିଲେ ଭୋକ ହୁଏ ନା?
ହଁ। ଦେଖିନୁ, ୟୁଟ୍ୟୁବ ରେ ଗୋଟେ ଗୋଟେ ଆସେ ଆ ଏ ଆଜଓଆର ଭିଡିଓ।
ହଁ ହଁ, ଶୁଣୁ। କଲ୍ କାଟେ, ମୁଁ ଟିକେ ଟିକେ କରେ।
ହଁ ହଁ, ହଁ ହଁ। ହଉ, ବାଏ ବାଏ।
ହୁଁ, ବାଏ।